ସଞ୍ଜୟ ସିପୁନା ଭାଇ
ନମସ୍କାର ନମସ୍କାର।
ଆଉ ଆଜି କଣ ଖିଆ ପିଆ କଣ ହେଇଚି ଆଜି?
ହଁ ଆଜି ସକାଳେ ଖାଇଥିଲୁ ଆଜ୍ଞା କଣ କହିଲେ ମନୋଜ? ଯୋଉ ମାନେ ରୁଟି ସନ୍ତୁଳା ଏବଂ ଦିପହ ଖାଇଥିଲୁ ହଉଛି କଣ କହିଲେ ଭାତ, ଡାଲମା। ଆଉ ଛୁଇଁ ଆଳୁ ଭଜା ଆଉ ଏମିତି ପୋଟଳଭଜା। ଆଉ ଟିକେ ବିଲାତି, ବାଇଗଣ ଆଉ ଆଳୁ ଟିକେ ଚକଟା ଖାଦ୍ୟ ଟିକେ ଆଉ
ଆଉ ସଞ୍ଜୟ ଭାଇ ସଞ୍ଜୟ ଭାଇ ମୁଁ ବି ଆଜି ଦିନରେ କଣ ଖାଇଥିଲି କହିଲେ ମତେ ତ ଆଜି ଚୁଡ଼ା ଚକଡାକୁ ଆଉ ହର୍ଲିକ୍ସ ଟିକେ ମୋ ବୋଉ ଖାଇବାକୁ ଦେଇଥିଲି ଗୋଳେଇକି ଯେହେତୁ ବର୍ଷା ହଉଛି ବାହାରକୁ ବି କୋଉଠି ଖାଇବାକୁ ଯାଇପାରୁନି? ଆଉ ସେ ସବୁ ଖାଇସାରିଲା ପରେ ମୁଁ ଆଜି ଯାଇଥିଲି କଣ କି ଟିକେ ଘରେ ବସିଥିଲି ମତେ ଜମା ଭଲ ଲାଗିଲାନି ଆଜି ତ ସକାଳେ ଯୋଉ ମାତ୍ରାରେ ବର୍ଷା ହେଇଛି ଆପଣ ଜାଣିଥିବେ ପାଖାପାଖି ଆମ ପାଖ ଗାଡିଆରୁ ଆମ ବିଲୁକୁ ନିହାତି ଚାରି ପାଞ୍ଚ ଟା ମାଗୁର, ଶେଉଳ କୋଉ ଏସବୁ ବହୁ ମାତ୍ରାରେରେ ଉଠି ଯାଇଛି। ମୁଁ ଯେପରିକି ମୋର ଗୋଟେ ପୁରୁଣା ବନ୍ଧୁ ଆ ହଁ ମୁଁ କହୁଛି ସେସବୁ ବି ଶୁଣୁନାହାନ୍ତି ମୋର ପୁରୁଣା ବନ୍ଧୁ ଗୋଟେ ଫୋନ ଲଗେଇଚନ୍ତି ମୋତେ। କଲ କରିଥିଲେ ମୁଁ ମୋ କାନରେ ଦେଇଛି ସେଠୁ ଗଲାବେଳେ କଥାବାର୍ତ୍ତା ହେଲା ବେଳେ ମୁଁ ଆଗରେ ଗୋଟେ ବଡ କହୁ ମୁଁ ଦେଖିଲି ସେ ମାନେ ପାଖାପାଖି ମୋର ଚାଖଣ୍ଡ ର ଗୋଟେ କୋଉ ମୁଁ ତାକୁ ଧରିଲି ସେଇଟା ଧରି ସାରିଲା ପରେ ମତେ ଘର ଲୋକ କହିଲେ ତୁ ଟିକେ ଯା ବିଲୁଆଡେ ବୁଲିବା ବିଲୁଆଡେ ଯିବା ମା ସେଥିରେ କି ଗୋଟେ ମୁଁ ପାଖାପାଖି ସାତଶହ ଅଧ କିଲୋ ପରେ ବଡ ଶେଉଳଟା ଦେଖିଲି ସେ ଶେଉଳଟାକୁ ପ୍ରାୟତଃ ମୁଁ କାନରେ ଫୋନ ଦେଇଛି। ଆଉ କାଳେ ମୋ ଫୋନ୍ ଟା ଗଳି ପଡିବ କାଯ୍ୟରେ ସେ ସେଉ ସେେଉଳ ଟାକୁ ଧଇଲି। ତେଣୁ ସେଉଳ ଆଣିକି ଘରେ ଦେଇକି ଗଲି। ଗଲା ବେଳକୁ ଦୁଇଟି ବଡ ବଡ ମାଘୁର ପୁରା ମୋ ଆଖି ଆଗରେ ଶୋଇଛନ୍ତି ମୁଁ ତ କିଛି ବାଡ଼ି ନେଇବିନି ବାଡେଇ ବି ପାରୁନି କାରଣ ମାଘୁର ଟା ପୁରା ନାଳୁଆ ମାଛ ଟା। ମୁଁ ଧରିବା ବେଳକୁ ସେ ଫଷ୍ଟ ଫାଷ୍ଟ ଦି ଥର ପଳେଇଲେ ମୋ ହାତରୁ ପ୍ରାୟତଃ ଗୋଟେ ହାତରେ ଡାହାଣ ହାତରେ ଗୋଟେ ବ ଗୋଟ ମାଘୁର ଧୋଇଲିି ଫେଣ ବାଁ ହାତରେ ବି ଆଉ ଗୋଟେ ମାଗୁର ଧୋଇଲି ଧରିକି ପ୍ରାୟତଃ ଚାରି ପାଞ୍ଚ ମାଘୁର ଆଣିଛି ଆଉ ଗୋଟେ ଶେଉଳ ଆଉ ଦିଇଟି କଣ କଉ ଏଇସବୁ ଜିନିଷ ଆଣିଛି ଆଉ ଦୁଇଟି ମଲା କୋଉ ଆଣିଥିଲି ମଲା କୋଉଟା ଆଜି ଆମେ ଭା ଭାଜି ଦେଲୁ ପୁରା ବାଗେଇକିନି ଯେମତି ପୁରା କଢେଇରେ ଭାଜିଲୁ। ପୁରା ସୋରିଷ ବାଟଣ ଦେଇ ଟିକେ ବେସେରା ହେଲା।
ହୁଁ ଟିକେ ଟିକେ ତା ତା ଦେ ଟିକେ ଶୁଣନ୍ତୁ ତା ଦେହ ଟିକେ ଆମ୍ବୁ ଲ ପକେଇ ଦେଇଥିବେ ନହେଲେ କିଆଁ।
ହଁ କଇଁଆ କଇଁଆ ଟିକେ ପଡିଯାଇଥିଲା। ଆଉ ତ ପ୍ରାୟ ଯୋଉ ଅଛି। କାଲି ଖିଆ ହବ ଆଉ ଆଉ ଏ ଆଜି କଣ ହେଲା କି ମୁଁ କହିବା ମୁଁ ଆଜି ଆମେ ଯା ଗଲାବେଳେ ଏଇସବୁ ଦେଖିଲୁ ଆସିଲା ବେଳେ ବି ଖାଇବାଟା ଆମର ପୁରା ବହୁତ ଭଲ ହେଇଥିଲା। ଖାଇକି ଟିକେ ଏଇ ଯୋଉ ବର୍ଷା ପାଗକୁ ନିଦ ମତେ ହେଇଯାଇଥିଲା। ଆଉ ଏମିତି ସବୁ ଆଉ କଣ ଆଜି କଣ ଖିଆ ପିଆଇ ତ ଏମତି ସବୁ ହେଇଛି। ଯାଇ ରାତିର କଣ ଖାଇବା ରାତିି ଖାଇବା ରହିବ? ହ
ତାପରେ ଦେଖିବା ରାତିକି ଆଜି ଅଛିବାର। ଏ ଛତୁ ଗୋଟା ଆଉ କିଛି ରୁଟି ବୋଲି ହୋଟେଲୁ କିଣିକି ଆଣିବୁ ଛତୁ। ଟିକେ ମୋର ବନ୍ଧୁ ଯିଏ ଅଛନ୍ତି ପ୍ରକାଶ ବୋଲି ପିଲା ସିଏ ବନେଇ ମାନେ ରୋଷେଇ କରିବେ ବୋଲି ସେ ଯୋଜନା। ଭାବୁଛୁ ଏଇଟା କ ଆଜି ହବ କିଆ ଆଉ ଓ ବହୁତ ମାନେ ଆହୁରି ଦୁଇ ତିନି ଜଣ ସାଙ୍ଗମାନୋନେ ରହିଛନ୍ତି ରହିଲେ। ରେ ଭଲ ଟିକେ ମାନେ ପାଗ ଦେଇଛି ନା ଯେହେତୁ ବର୍ଷା ପାଗ। ସେଇାଇ ଆମେ ଭାବିଛୁ ଏଇ ମଉଜିିଟାକୁ ଆଜି ବନେଇବୁ। ଆଉ ଆଉ ଆଖ ପାାଖରେ ଆପଣ କଣ ମାନେ ଯୋଉ ଆମେ ଇଏ କଣ କହିଲେ? ଜାଣିଛନ୍ତି ଏପଟେ ଯୋଉ ଆମର ଉଁ ଆମର ଛତିଆ ରେ ଯୋଉ କଫି ଟା ମିଳେ।
ହଁ ପ୍ରାୟତଃ ଛତିଆରେ ଯୋଉ କଫି ମୁଁ ତ କେବେ କଫି ଟା ଖୋଲା ହେଲା ଦିନରୁ କେବେ ଯାଇନି ମୁଁ ସେଇ ପାଖାପାଖି ସେଠି ବହୁତ ଥର ମୋମୋ ଫାଲୁଦା ଏସବୁ ଜିନିଷ ଖାଇଛି। ନା କଫି ଚା ଏସବୁ ଜିନିଷ ମତେ ମତେ ଆମ ଆମର ଯଉ ଅଛନ୍ତି ଆମର ପିଲାମାନେ ତାଙ୍କୁ କାହାକୁ ବି ପସନ୍ଦ ନୁହେଁ। ଯେପରି ଗୋଟଏ ଖାଲି ଆମର ଗୋଟ ଗୋଟିଏ ଭାଇ ହାଇଦ୍ରାବାଦରେ ଯାଇ ରହିଛନ୍ତି ତା ଲିପୁ ଭାଇ ତାଙ୍କୁ ଏସବୁ ଜିନିଷ ପସନ୍ଦ। ସିଏ ଯୋଉଠିକି ବି ଆମ ସହିତ ବୁଲିବାକୁ ଯିବେ ଖାଲି କହିବେ ଚା ପିଇବା ନହେଲେ କଫି ପିଇବା ଆମ ସବୁ ଜିନିଷ ଜମା ଭଲ ଲାଗେନା।
ମୁଁ ଆଖ ପାଖରେ ଶୁଣ ଶୁଣ ଆଖ ପାଖରେ ମୁଁ କଣ କହିଲେ ମୋ ଟିକେ ସେ ବିଷୟରେ ଭାରି ପସନ୍ଦ ମୁଁ ଛତିଆରେ ଟିକେ ଯାଏ କେତେବେଳ ଯେ ଯେତେବେଳେ ବି ଯାଏ ସେତେଳେ ସେ ଜାଗାରେ ପିଏ ଆଉ ଗୋଟେ ଜାଗାରେ ହଉଛି ମନୋଜ। ହଁ ମୁଁ ଦେଖିବାକୁ ଗଲେ ମୁଁ ଯେତେବେଳେ ଯାଏ ଖେଳିବାକୁ କଉଠି କହିଲେ ଆ ଖେଳିବାକୁ ଯାଏ ଆମର କୋଉଠି କହିଲେ ଉଁ ଆମର ଢେଙ୍କାନାଳ ଭିତରକୁ ଷଡଙ୍ଗୀ ବୋଲି ଗୋଟେ ଜାଗା ଯଦି ସେଠି ପଚାରିବେ ଯାହାକୁ ବି ପଚାରି ଯାଉଥିବେ ସେ ଗୋଟେ ଭଲ ମାନେ କଫିଟି ମିଳେ ଯିଏ କି ଆପଣ ବହୁତ ଶାନ୍ତି ଲାଗିବ ସେ ଜାଗା ଟା ମାନେ ପିଇଲେ ମାନେ କୋଡିଏ ଟଙ୍କାଟି ନେବେ ବହୁତ ମାନେ ବହୁତ ସେପଟେ ଯେତେ ଲୋକ ଯାଆନ୍ତି ସେପଟେ ମାନେ ସେଟା ତାଙ୍କର ସେଠି ପ୍ରସିଦ୍ଧ କଫିଟା। ମୁଁ ଯେତେବେଳେ ବି ଯାଏ ସୁଡ଼ଙ୍ଗୀ ଢେଙ୍କାନାଳ ସେପଟେ ମୁଁ ଯାଏ ଆଉ ଏବାଟେ ଜି ମୁଁ ଏବେ ଯାଇ ଥିଲତ ବି ଆପଣଙ୍କୁ କହୁଥିଲି କଥା ହେଉଥିଲି ମାନେ ମାନେ ଖଙ୍କିରା ଯାଇଥିଲି। ଏବେ ଜଷ୍ଟ୍ ଗୋଟେ ବାଘରିଆ ଯାଇଥିଲି ଖଙ୍କିରା ଏବେ ଫେରିଲି। ସେପଟେ ମନ୍ଦିର ପଟେ ବୁଲିକି ହିଁ ଆସିଲି ବହୁତ୍ ଭଲ ଲାଗିଲା ତାରିଣୀ ମନ୍ଦିର। ହଁ।
ପ୍ରାୟତଃ ଆମ ଘରକୁ ଗୋଟେ ପିଲା ଆସିଛି ମୁଁ ଆପଣଙ୍କୁ କହୁଥିଲି ସେ ଆମେ ସବୁ ପିଲା ମିଳିମିଶିକି ଗଲୁ ଆଜି କଉଠିକି? ନଈକି ଗାଧେଇବା ପାଇଁ ଯାଇଥିଲୁ ବର୍ଷା ବହୁ ମାତ୍ ରହୁ ତଥାପି ଦି ତିନି ଦିନ ନଈକି ଗାଧେଇ ଗଲୁ। ଆମର ତ ପାଗଳ ମାମ୍ ଆଗରେ ଗୋଟେ ବଡ ପିଜୁଳି ଗଛଟି ହେଇଛି। ସେଠି ସମେତେ ଛଡେଇ ଛାଡେଇକି ଗୋ ଏ ଭାଇ ସମିତନାଗି ଗୋଟେ ଗୋଟେ ପିଜୁଳି ଆଇଁଲି। ସେଠି ପିଲାମାନେ ଅଛନ୍ତି, ମତେ ଆଉଟେ ଦେ। ମତେ ଆଉଟା ଦେ ଏମିତି ସବୁ ଛଡାମଡା କରି ପିଜୁଳି ନେଇଗଲେ। ପିଜୁଳି ନେଲା ପରେ ସମେତେ ଗଲେ ନଈକି ଗାଧେଇବା ପାଇଁ। ତାପରେ ସେ ଯୋଉ ଜଗନ ଆପଣ ଜାଣିଥିବେ, ଜଗନ ତା ମୋ ଭାଇ ସହିତ ଯୋଉ ନୂଆ ଭାଇ ଆସିଛି, ଗୋଟେ ମୋ ପିଇସି ପୁଅ ତାଙ୍କୁ ଜଗନ ସବୁବେଳେ ମାନେ ବ୍ୟବହାର ଖରାପ କରୁଛି। ଯେପରିକି ତୁ କହୁଛି କି ତୁ ଗୋଟେ ପାଗଳ। ଆଉ ତୁ ହଉଛୁୁ ଦାମକ ଶ୍ରେଣୀର ଧଣିଆ ପାଗଳ। କହିଲା ଠାରୁ ସେ ଟିକେ ରାଗି ଯାଉଛି। ରାଗି ଯିବାରୁ ସିଏ ଆଜି ତାକୁ ନଈରେ ବହୁ ମାତ୍ରାରେ ମାଇଲା। ଆ ମାନେ ତାକୁ ଯୋଉ ତାର ଭଉତ ବଳ ସେ ଖାଲି ଟେକି ଫୋପାଡି ଦବ। ଜଗନ ଫେଣୁ ଉଠି ଲାଗିବାକୁ ଯାଉଥିବ ଫେଣୁ ଟେକି ଫୋପାଡି ଦବ। ଏମତି ମାନେ ଗେଲ ଗେଲ ରେ ବହୁତ ଜୋରରେ ଲାଗିଲା। ତାପରେ ସେ ଯୋଉ ପାଏଲ ପିଇକି ଆମର ଯେ ମୋ ପିଇସି ପୁଅର କି, ତା ଗଞ୍ଜି ଟା ଆଜି ହଜି ଯାଇଥିଲା ନଈରେ। ଯେପରି ସିଏ ମତେ ବାଜି ଲଗେଇଲା କି, ମୋ ଗଞ୍ଜି ଯିଏ ପାଇକି ଆଣିବ ମୁଁ ତାକୁ ଦୁଇଶହ ଟଙ୍କାରେ ଆଜି ଖାଇବାକୁ ଦେବି। ଆଉ ମୁଁ ତୋ ପ୍ରାୟ ପାଣିରେ ପାଖା ପାଖି ଅଧଘଣ୍ଟା ପ୍ରାୟ ଯେମିତି ଆଖି ଖୋଲି ଖୋଲି ଖୋଲି ଖୋଲି ତା ଗଞ୍ଜି ଟା ଖୋଜିଲି। ଖୋଜିବା ଦ୍ଵାରା ମୁଁ ତା କିଛି ସମୟ ପରେ ସେ ଗଞ୍ଜି ଟାକୁ ପାଇଲି। ପାଇବା ପରେ ତା ମୁଁ ପାକିଟ୍ରେ ପୁରେଇକି ସେ ଗଞ୍ଜି ଆଣିଥିଲି ସବୁ ପିଲାଙ୍କୁ ଭୁଆଁ ବୁଲେଇଲି ନା ଗଞ୍ଜି ଆଉ ମିଳିଲାନି କି ମିଳିବନି ଏମିତି ସବୁ କହିଲି ତା ମୁଁ ଚୁପ୍ କି ଦେଇଦେଲି। କି ତୁ କାହାକୁ କହିବୁନୁ, ଏକାଥରେ ଗାଁ ମଝିରେ ଦେଖେଇବୁ ଦେଖ ମୋ ପାଖରେ ଗଞ୍ଜି ଅଛି। ଏମିତି କହିଲି ସିଏ ଭଉତୁ ଖୁସି ହେଇଗଲା ତା ଗଞ୍ଜି ଦେଖି, ତା ହସ ପୁରା ଭଉତ ଅଲଗା ପ୍ରକାର ଥିଲା ମୁହଁରେ ଦେଖି। ଆ ଏମତି ସବୁ ତ ଆମେ ନଈ ଗାଧେଇ ପାଧେଇ ଆଇଲୁ ଆଉ ଏଇ ଯୋଉ ବର୍ଷା ବର୍ଷା ଦିନ ସକାଶେ ଶୋଇ ପଇଲୁ। ଆପଣ କଣ ନଈକି ଯାଇଥିଲେ ଗାଧେଈ?
ନାଇଁ ମୁଁ ତ ଖାସ କରିକି ବର୍ଷା ଦିନ ଯେବେଠୁ ଷ୍ଟାର୍ଟ ହେଲାଣି।
ମୁଁ ନଈ ଗାଧେଇବା ବନ୍ଦ୍ କରିଦେଲିଣିି। କାହିଁ ନା ନଈ ରେ ବର୍ଷାଦିନେ ମତେ ଟିକେ ଭଲ ଲାଗେନି। ମୁଁ ଶୀତ ଦିନେ ଆସିଲେ ଯାଏ। କିନ୍ତୁ ବର୍ଷା ଦିନେ ମୁଁ ଘରେ ହିଁ ଗାଧାଏ। ଆମ ନଳକୂପରେ ହିଁ ଗାଧାଏ। ମୁଁ ଘରେ ଗାଧାଏ। ମତେ ବହୁତ୍ ଭଲ ଲାଗେ ତାପରେ ବର୍ଷା ଦିନ ଟା ଖରାଦିନ ଥିଲା କି ନଈରେ ଗାଧେଇଲେ ଥିଲେ ଟିକେ ଶାନ୍ତି ଲାଗେ। ନଳକୂ କୁପରେ ଥଣ୍ଡା ଲାଗେ ଅବଶ୍ୟ ଦେହ କିନ୍ତୁ ପାଣିଟା ନ-ନଳକୂପରେ ଗାଧଥିଲେ କିନ୍ତୁ ନଈରେ ଗାଧୋଇଲେ ବେଶୀ ଟିକେ ଭଲ ଲାଗେ। ଖରା ଦିନ ଖାସ କରି, ଶୀତ ଦିନ ଟା ବି ଖାସ କରି ଭଲ ଲାଗେ। ଆଉ ଗୋଟେ ଉଁ, ଯୋଉ ମୁଁ କହିଲି ଖାଇବା କଥାରୁ ମନେ ପାଇଲା। ମୁଁ ଯାଇଥିଲି ଆଜି କଣ କହିଲେ ଚଣ୍ଡିଖଲ ସେଇପଟେ ଆସିଲି। ଢେଙ୍କାଳ ହେଇକି ଯାଇଥିଲି। କହୁଥିଲ ଆପଣଙ୍କୁ ଏବେ ଯୋଉ। ଦେଖିଲାବେଳକୁ ସେ ଯୋଉ ମଟର ଘୁଗୁନି ଆପଣଙ୍କୁ କହିଥିଲି।
ହଁ ତିରିଶ ଟଙ୍କାରେ।
ବାସ୍, ବାସ୍, ବାସ୍। ସେଠି ବଢିଆ ଲାଗିଲା ମୁଁ ଏବେ ଖାଇଲି। ମାନେ ମାନେ। ତାଙ୍କର ଜିନିଷ ଭଲ ଭଲ ଦଉଛନ୍ତି। ସେଉ ହଉ, ଗାଜର ହଉ, ପିଆଜ ହଉ, ମାନେ ଭଲ ଭଲ ଦଉଛନ୍ତି ଯେମିତି ଗୋଟିଏ ପ୍ଲେଟ ରେ ଆପଣଙ୍କ ଶାନ୍ତି ହେଇଯିବେ। ମୁଁ ଏବେ ଜରା ଗରମ ଗରମ ଜସ ଟା ଛାଣି ରଖିଲେ। ତ ଦଶ ଚକ, ମାମୁଁ ଦେଲେ ଗୋଟିଏ ପ୍ଲେଟ୍ ରେ, ମୋ ସାଙ୍ଗ ସହିତ ଜଣେ ଯାଇଥିଲେ। ସେ ଆମ ପଡୋଶୀରେ ହେବେ ଜେଜେ ହିସାବ ତାଙ୍କୁ ନେଇକି ଯାଇଥିଲି ଖାଇଲୁ। ବହୁତ ଭଲ ଲାଗିଲା। ଯାଉ ଗରମ ଗରମ କୁ ଥଣ୍ଡା ପାଗକୁ, ଗରମ ଗରମ ଜିନିଷଟା ଖାଇଲି ବହୁତ ବଢିଆ ଲାଗିଲା। ହୁଁ ଆପଣ କହୁଥିଲେ ସେ ଜାଗା ଟା କଥା ମୁଁ ବି ଖାଇଲି ସେଠି ଆଗରୁ ବହୁତ ଭଲ ଲାଗିଲା।
ହୁଁ ହୁଁ। ତାହେଲେ ଆଜି ମୁଁ ଆଉ ଗୋଟେ କଥା କହିବାକୁ ଯାଉଛି କି ସଞ୍ଜୟ ଭାଇ। ଯେପରିକି ମୋର ସେ ଯୋଉ ଭାଇ ଆସିଛି ସିଏ ଦି କାଲି କଣ କରିଛି ନା। ନଈକି ଗୋଟେ ସାମ୍ପ ଗୋଟେ ତେଲ ନେଇକି ଯାଇଥିଲା। ତା ତାର ଯୋଉ ଯେପରିକି ଆମର ଗାଁରେ ଲୋକ ଅଛନ୍ତି ସେ ସେ ତେଲ ସାମ୍ପ ଲଗେଇବେ ବୋଲି ସେ ଦେଖିଦେଲେ। ଗାଁରେ ବା ମୋର ଯେହେତୁ ଗାଁରେ ସବୁଠି ଚିହ୍ନା ଆମ ବଡ ଭାଇ ମାନେ କରି ଆସି ଥିଲେ କି ନା ଏ ସାମ୍ପ କାହାର ଏମିତି ପଚାରିଲେ ଏମିତି ପଚାରିବା ଦ୍ଵାରା ମୁଁ କହିଲି ସାମ୍ପଟା ମୋର ସେ କହିବା ଦ୍ଵାରା ତାପରେ ନାଇଁ ସେ ମୁଁ କହିଲି ସାମ୍ପଟା ଏଇ ପିଲାଟାର ଏମିତି କହିଲି କହିବା ଦ୍ଵାରା ସିଏ କହିଲେ କି ମୁଁ ସାମ୍ପ ଲଗେଇବି ନହଲେ ତେଲ ଲଗେଇବି। ସେ ଏମିତି କହିଲେ କାରଣ ନା ସେ ଯୋଉଠି ହେଲେ ଗୋଟେ ବି ଲଗେଇଥାନ୍ତେ ଯେହେତୁ ସେ ତାଙ୍କ କୋ କୋଟଳ ବିଲରେ ଟିକେ ଔଷଧ ପକେଇଲେ ଔଷଧ ପକି ଆସ ଥିଲେ କହିଲେ ଭାଇ ସାମ୍ପ ଭିତରୁ ମୁଁ ଗୋଟେ ଲଗେ ସାମ୍ପ ହଉ କି ଆଉ ଇଏ ହଉ ଇଏ ଟିକେ ପ୍ରାୟତଃ ମନ ଦୁଃଖ ଦୁଃଖ କଲା ଯେହେତୁ ବାହାର ପିଲାଟା। ଏ ଟେ ମନ ଦୁଃଖ କଲା କି ନାଇଁ ତାଙ୍କୁ କହ ମୋର ଜିନିଷ ଲଗେଇବେନି। ଏମିତି କହିଲା ମୁଁ କହିଲି ନାଇଁ ସେ ନିଅନ୍ତୁ ଆମେ ପଛିକା ଆଉ କାଲି ଲଗେଇବା ଏମିତି ତାକୁ ବୁଝେଇଲି। ପ୍ରାୟତଃ ସିଏ ତାଙ୍କର ଗୋଟିଏ ତେଲ ନେଲେ ଟିକେ ନାକୁ ଲଗେଇ ପ୍ରାୟତଃ ଗୋଟଏ ତେଲ ନଷ୍ଟ କରିଦେଲେ। ସେଥିଲାଗି ସେ ଟିକିଏ କାଲି ସାମ୍ପ ଟା କିନ୍ତୁ ଲଗେଇଲେ ସେଥିଲାଗି ସେ ଟିକେ ବିରକ୍ତି ପ୍ରକାଶ କଲେ। ମୁଁ ବି ତାଙ୍କ ମୁହଁରୁ ଜାଣି ପାଇଲିି ମୁଁ କହିଁଲି କାଇଁ ତମ ଚିଡୁଛ ଦିଅ ଛାଡ ଯାହା ହେଲା ଏମିତି ତାଙ୍କୁ ବୁଝେଇଲି। ସେ କହିଲେ ଗାଁରେ ସବୁ ଏମିତି ଲୋକ ଲୋକ ମୁଁ କହିଲି ନାଇରେ ତୁ ଏମିତି ତୁ ସେ ଟିକେ ମାନେ ନୂଆ ନୂଆ ଆସିଛି ତ ଗାଁକୁ ସେ କି ସେ ଜାଣିପାରୁନି ପିଲାଙ୍କ ସହିତ ମିଶିବ କେମତି? ସେ କିନ୍ତୁ ତାର ଏବେ ସୁରତ ଯିବା ପାଇଁ ଜମା ଇଚ୍ଛା ନାହିଁ ତାର ଖାଲି କହୁଛି ମୁଁ ଗାଁ ରେ ବରଂ ଗାମୁଛା ନାଇକି ରହିଯିବି କିନ୍ତୁ ଗାଁ ରେ ରହିବା ମୋର ଦରକାରେ। ସେ କିନ୍ତୁ ବହୁତ ପାଠ ଭଲ ପଡେ ଆଉ ସେଠି ବହୁତ ମାନେ ସି ଏ ବୋଲି ଗୋଟେ କୋ ଜିନିଷ କରିଛି ସିଏ। ବହୁତ ଭଲ ପାଠ ସେଠି ପଢୁଛି ଆ ହ ଆଉ ଏମିତି ସବ୍ ଯୋଉ ତା ସାନ ଭାଇ ଟୋଟାଲି ଓଡ଼ିଶା ଛାଡ଼ିଦେଲା ଯେପରିକି ସେ କହୁଛି ମୁଁ ଆଉ କେବେ ବି ଓଶାକୁ ଆସିବିନି ଯେପରି ତା ଭଉଣୀ ବାହାଘର ହେଲା ମ ସିଏ କହୁଛି ମୁଁ ଓଡିଶାକୁ ଯିବିନି ମାନେ ଯିବି ଚି ସେ ଗୋଟେ ଜି କହୁଛି ମୁଁ ଓଡିଶା ମୋର କିଛି ଭଲ ହିଁ ଲାଗୁନି ଓଡିଶା ଭାଷାଣିପାରୁନି କି କିଛି କରିପାରୁନି ସେଥିଲାଗି ସେ କହୁଛି ମୁଁ ଓଡିଶାକୁ କେବେ ଆସିବିନି। ହଁ ଏସବୁ ଜିନିଷ ଆଜି ଆ ଆପଣ ତାହେଲେ ପୁରା ଆ ଏଇ ଯୋଉ ବର୍ଷାରେ ଟିକେ
ପୁରା ଭିଜି ଭିଜି ହଁ ରେନିକୋଟ ଟା ନେଇଥିଲେ ସତ୍ତ୍ୱେ ବି ଭିଜିଥିଲି କିନ୍ତୁ ବ ବ ବହୁତ ଦିନ ପରେ ଟିକେ ମାନେ ଥଣ୍ଡାର ସଜ ଏବେ ଥଣ୍ଡା ଛାଡ଼ିଥିଲା କିନ୍ତୁ ଥଣ୍ଡାର ସମ୍ଭାବନା ବେଶୀ ରହିଛି। ତାପରେ ଆଉ ଗୋଟେ ବି ଖୁସି ଆମ କଣ ଖୁସି ଲାଗିଲା ଉ ମ ଲୋକ ବି ତଳି ପକେଇଲେଣି। ବର୍ଷା ଟା ଯୋଉ ଯୋଉ ହେଇଗଲା କିନ୍ତୁ ସେପଟ ମୁଣ୍ଡରେ ଦେଖିଲେ ମାନେ ଗୋଟେ ଢେଙ୍କାନାଳ କି ସେ ସେପଟେ ଏ ପାଣି ଟା ଜୋରସେ ପଡ଼େ ପାହାଡ଼ ପାଣି ଟା ପାହାଡ଼ ପାଣି ଟା ସେପଟେ ପୁରା ମାନେ ଫୁଲ ଫୁଲ ରହୁଛି କିନ୍ତୁ ଆମେ ଏପଟୁ ଦେଖନ୍ତୁ ନାହିଁ। ଏପଟେ ଦେଖନ୍ତୁ ଆମ ପାଖରେ ଗୋଟେ ଅଛି କଣ କହିଲ ନଈଟେ ଉ ବିରୁବା ନଈଟେ। ଏ କ କହିଲେ ଗେଙ୍ଗୁଡି ନଈରେ ଗେଙ୍ଗୁଡି ନଈରେ ପୁରା ପାଣି ହେଇଗଲାଣି ଫୁଲ। କିନ୍ତୁ ଏପଟେ ଆମର ଅ ଟୋଟାଲି ବିରୂପା ନଇ ପାଣି ହିଁ ନାହିଁ। ମତେ ଏଇଟା ଯୁ ସେପଟେ ମୁଁ କଥା ହଉ ଗୋଟେ ଲୋକଙ୍କୁ ପଚାରିଲି ଜଣେ ଜେଜେ ହିସାବରେ ତ ସେ କହିଲେ କି ସେପଟେ ଯୋଉ ପାହାଡ଼ ପାଣି ଟା ସବୁ ଗଡ଼ିକି ଆସି ଏପଟେ ଆ ଏପଟୁ ଟିକେ ଆସେ ଏପଟ ଟ ମୁଁ ସେଟା ଭାବୁଥିଲି ଏପଟେ ଆସିିଥିଲେ ଆମର ପାଣି ଟିକେ ମାନେ ବିଲ ଫିଲକୁ ପାଣି ହୁଅନ୍ତା କିନ୍ତୁ ସେପଟେ ତାଙ୍କ ସବୁ ଚାଷୀ ମାନେ ତାଳି ତଳି ପକେଇଲେଣି। ଦେନ୍ ଚାଷ ପାଇଁ ମତେ ଭଲ ଲାଗିଲା ବୋଲି ଆମ ଏପଟେ ଯା ପାଣି ନାହିଁ। ଆଜି ଯୋଉ ବର୍ଷା ହେଇଛି କିଛି କିଛି ଲୋକ ପକେଇଛନ୍ତି କାହିଁକି ନା ଦିନ ସାରା ଏଠି ବର୍ଷା ହଉଛି କିଛି ଲୋକ ପକେଇଛନ୍ତି ତଳି।
ମତେ ବି ମୁଁ ତ ମୁଁ ତ ପ୍ରାୟ ଏବେ ବି ଆମ ଛା ଛାତ ଉପରେ ଠିଆ ହେଇଛି ବର୍ଷା ହଉଛି ଏବଂ ଆମର ଯୋଉ ବିଜୁରୁ ମାରି ଧରିଥିଲି ମାଛ ନା ସେଇ ବିଲରେ ପ୍ରାୟତଃ ମତେ ଦେଖ ଦେଖା ହଉଛି ଏବେ ଗୋଟେ ବହୁତ ବଡ ମାଛ ଉଠିଛି ଯେମିତି କିି ସେ ଉଠିକି ଗୋଟେ ତଳେଇ ଏରିଆ ବର୍ଷା ଯେହେତୁ ହେଲାଣି ତଳେଇ ସୁରୁ ସୁୁର ହେଇକି ଗାଡ଼ିଆକୁ ଯିବାକୁ ଚେଷ୍ଟା କରୁଛି। ମତେ ଏବେ ଦେଖାଛି ମୁଁ ଭାବୁଛି ଏ କା ଏବେ କାଦୁଅରେ ସେ ଜେଗାକୁ ଯିବି ମାଛ ଆଣିବି ନା ଆଣିବିନି। ଏମିତି ସବୁ ଭାବୁଛିି ମୁ ଦେଖିଆ। କଣ ମୁଁ ଭାବିଛି ବାପା ଘରିଆଙ୍କୁ ନହେଲେ ପଠାଇବି ସେଠାକୁ ଯାଇକି ସେ ମାଛ ଟିକୁ ଧରିକି କି ଆଣିବେ ପ୍ରାୟତଃ-ଅ-ଅ ମତେ ଲାଗି